ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଏସ୍ପି ଇଆଡେ ଆସୁଛନ୍।
ହ୍ୟା ଲୋ।
ଭଏସ୍ କ୍ଲିଅର ଅସୁଛି।
ହଁ ଠିକ ଅଛି। ମୋର ଆସୁଛି କି।
ତ!
ମୋର ମହ ଠିକ ଆସୁଛି।
ହଁ ହଁ ଏବେ ଆସିଲା କଣ କରୁଛ
ଏଇଠି ଡିଉଟି ରେ ଅଛି ଡିଉଟି ଅଛି ଆଉ କଣ କରିବି।
ହୁଁ
ତୁମେ କଣ କରୁଛକି। ଦୁଇଟି କଣ କରିବେ ଏ ବସୁଛି ଖାଲି ଆଉ ଏ ପଟେ। ଏଟ ନାଇଁ ବନ୍ଦ
ହଁ ହଉ। ତାର ଡ଼ିଉଟି ଚାଲଚି ନା ଡ଼ିଉଟି କରୁ।
ହାଁ ଆଗରେ ଆଗରୁ ଡାହାଣ ପଡେ ହୋଲ
ହୁଁହୁଁ
ହାଲୋ
ହଁ
ହଁ କୁହ କଣ କରୁଛ
ତମେ ଝିଅ ଟା ନା ପୁଅଟା
ମୁଁ
ହଁ
ମୁଁ ଦେଖିବାକୁ ଚେକ୍ କରିବାକୁ ପଡିବ ଭଲସେ
ହଁ ରିପୋର୍ଟ ଆସୁ ଡକ୍ଟର ରିପୋର୍ଟ ପଠାଏ ରିପୋର୍ଟ ଇଏ ସାମ୍ପଲ୍ ପଠେଇିଦେବୀ ସେ ଦେଖିବେ ଚେକ୍ କରି ତାାର ରିପୋର୍ଟ ଦେଲେ କହିବବେ ଆଉ
ହୁଁ।
ହ୍ୟାଲୋ ଜାଣିପାରୁନି ତ! ପୁଅଟା ନା ଝିଅ ଟା, ସେଥିଆଁ ଜାଣିବାକୁ କହିଲି। ବ୍ଲଡ ଟେଷ୍ଟ କଲେ ଜଣା ପଡିବ ମତେ
ହଁବ୍ଲଡ଼ ଟେଷ୍ଟ କଲେ ଜଣା ପଡିଯାଏ ମୁଁ ତହେଲେ କେବେ ମୁଁ ତାହେଲେ ଟେଷ୍ଟ କରିବି ଆଉ ଆଉ କଅଁ ଖାଇ ଥିଲ କଣ? ଖାଇଥିଲ କଣ
ହହ୍ହ
ହ୍ୟାଲୋ
ହଁ
କଣ ଖାଇଥିଲ କଣ
ଖାଇଥିଲି ଭାତ ଡାଲି। ଭକ ଡାଲି ଘରେ ଖାଇଥିଲେ ଆଉ
ପିଲାଉ ପଣ, ଚିଙ୍ଗୁଡ଼ି ଡାଲମା।
ନାଁ ନାଁ ନାଁ ଆଜି ଆଇଁଷ ହେଇନି।
କଣ ହଉଥିଲା?
ହଁକିୟା
ଳା ଭାତ ସନ୍ତୁଳା ହେଇଥିଲା କିରେ? ଳା ଭାତ ସନ୍ତୁଳା ହେଇଥିଲା।
ହ ଅ।
ହଁ ହଁ ଶୁଣା ଯାଉନି ଶୁଣା ଯାଉନି ନନେଟୱାର୍କ ଭିଡିଓ ଆସ ପଖାଳ ଭାତ ହେଇଥିଲା କି ନେଟ୍ ୱାର ପାଉନି, ନେଟ୍ ୱାର ପାଉନି।
ହଁ ହଁ ନେଟୱର୍କ ପାଉନି ନେଟୱର୍କ ପାଉନି ହଁ ହଁ ହଁ
ହ୍ୟାଲୋ ନା